ହ୍ୟାଲୋ। ହ୍ୟାଲୋ।
କଁ କରୁଛ?
ଏଇଠି ବାହାରେ ଟିକେ ଏମତି ଆସିଥିଲି ମାର୍କେଟ ଆଡେ ବୁଲି।
ଓହୋ କ ପାଇଁ?
ଏଇ ଆମର ରାବଣ ପୋଡି ଫେମସ ଅଛି ନା ଏବେ ଦଶହରା ଆସିଲାଣି ତ। ଦେଖା କେମିତି ଚାଲିଛି ନା ଟିକେ ଦେଖି ଆସିଲି କେମତି କଣ ତିଆରି ହଉଛି ଆଉ। ଆଉ ତମେ କଣ କରୁଛ?
ମୁଁ ତ ଏଇ ଯିବି ଏଇନା ଦେଖିବି ବୋଲି ବାହାରିଥିଲି ଆଉ।
ହଁ ଭଲ ହଉଛି ରାବଣ ପୋଡି ଭଲ ପ୍ର କରିଛନ୍ତି ବହୁତ ବଡରେ।
ହଁ ମୁଁ ଜାଣିଛି ତମ ଆଡେ ଆଡେ ଭଲ ହୁଏ ବୋଲି ଯେ କିନ୍ତୁ ତମ ଆଡେ କଣ ଟା ଭଲ ହୁଏ ମାନେ ରାବଣ ପୋଡି ର ସେ ଯୋଉ କଣ ଟା ଭଲ ହଏ ଦଶହରା ର?
ରାବଣ ପୋଡି ଆମର ଯୋଉଦିନ ମେନ୍ ସେଦିନ କରନ୍ତିନି ଯୋଉ ଦିନ କରିବା ଦରକାର। ତା ପରଦିନ କରନ୍ତି। ଯେମିତି ମାନେ ବାସି ଯୋଉଟା କୁହାଯାଏ ବାସି କରନ୍ତି ତାପରେ ରବଣ ବି ବହୁତ ବହୁତ ବଡ କରନ୍ତି ତା ସହିତ ବହୁତ ପ୍ରକାର ବାଣ ଫୁଟାନ୍ତି। ଏ ସବୁ ଥାଏ ଭେରାଇଟି ର ବାଣ ସବୁ ଫୁଟନ୍ତିି ସେଟା ଫୁଟାଇବେ ରାବଣ ପୋଡ଼ି ଆମର ଷ୍ଟାର୍ଟ ହବ ରାତି ସାଢେ ସାତଟାରୁ ଷ୍ଟାର୍ଟ ହବ କେବଳ ବାଣ ଫୁଟିବ ଚାରି ପାଞ୍ଚ ଘଣ୍ଟା ଲଗାତାର ଖାଲି ବାଣ ଫୁଟିବ। ଆଉ ରାବଣ ପୋଡି ତାପରେ ତା ଦଶ ମିନିଟ୍ କି ପନ୍ଦର ମିନିଟ୍ ଯେମିତି ଟିକେ ଛାଡିବେ ଲୋକମାନଙ୍କୁ ସବୁ କରିବେ ଏବେ ରାବଣ ପୋଡି ଷ୍ଟାର୍ଟ ହବ। ଆଉ ହଉଛି ମାନେ ରାବଣ ପୁରା ହେଇଥିବ ସେ ପଚାଶ ଫୁଟ ପାଖାପାଖି ରା ରାବଣ ଟାକୁ କରିଥିବେ ପୁରା ଏତେ ବଡ ତିଆରି କରିଥିବେ ତା ଦେହରେ ବହୁତ ବାଣ ଫୁଣି ଦେଇଥିବେ ତାପରେ ଇଆଡେ ଆମର ସବୁ ମେଢର ଅଛି ମାନେ ଆମ ଏପଟେ ସବୁ କ୍ଲବ କରିଦେଇଛନ୍ତି। ଦଶ ପନ୍ଦରଟା କ୍ଲବ ର ପିଲାମାନେ ସବୁ ତିଆରି କରୁଛନ୍ତି ଇଏ ଠାକୁରଙ୍କର ଯଉ ମୂ ଦୁର୍ଗା ମୂର୍ତ୍ତି ସବୁ ତିଆରି କରିଛନ୍ତି।
ହୁଁ।
ଆଉ ଯିଏ ମାନେ ହାଷ୍ଟ ପୁରା କମ୍ପିଟିସନ ଭଳିଆ ଚାଲିଛି ଆଉ। ଯିଏ ଭଲ କରିବେ ତାଙ୍କୁ ଆମର ଯୋଉ ଆସିବେ ଆମର ଏମେଲେ। ଏମେଲେ ହୁଅନ୍ତୁ ସେ ଆମ ଚେୟାରମ୍ୟାନ ହୁଅନ୍ତୁ ଯିଏ ବି ସବୁ ଆସିବେ। ଦେଖିବେ କାହାର ସବୁଠୁ ଭଲ ହେଇଛି ଯାହାର ଭଲ ହେଇଛି ତା କୁ ପଇସା ଦିଅନ୍ତି ଭଲ ହେଇଛି ମାନେ ସେ ହଉଛି ଯେମତି ସମସ୍ତେ ସବୁ ବର୍ଷ ନୂଆ ନୂଆ ସବୁ ଇଏରେ କରନ୍ତି ସଚେତନ ଜଣାଇବା ପାଇଁ ଯେମିତି ମଦ୍ୟପାନ ଯଦି କର ଚନ୍ତି ଏଇଠି ମାନେ ସେଇଟା ଗୋଟେ ସଚେତନ ହିସାବରେ କରନ୍ତି ମୂର୍ତ୍ତି ତିଆରି କରିକି ଠାକୁରଙ୍କର। ସାଇଟ ରେ ଲୋ ମାନେ ଏଇ ଯୋଉ ଲୋକ ଇଏ କରରେି ଏ ସବୁ କରନ୍ତି ଭଲସେ।
ହଁ।
ଆଉ ହଉଚି ଯୋଉ ମଦ ପିକ ଯେମିତି ଦୁର୍ଘଟଣା ଘଟି ଯାଉଚି ସେ ସେଇଟା ଦେଖଉଚନ୍ତି ଯେ ଏ ମଦ ପିଲେ ଏମିତି ଦୁର୍ଘଟଣା ଘଟୁଚି। ଏମିତି ହେଇଥିଲା ତାପରେ ଗୋଟେ ଥର ଏମିତି କରିଥିଲେ କୋନା ଇଏ ଯେତବେଳେ ହେଇଥିଲା କୋଭିଡ ବିଷୟରେ କେମିତି ସବୁ କଣ ହେଇଥିଲା ଭାଇରସ କେମିତି ଶୁଉଥିଲା ଗୋଟେ ସଚେତନ କରିବା ପାଇଁ ଗୋଟେ ଦେଉଥିଲେ ମାସ ଫାସ ପିନ୍ଧିବ ଏମିତି ସାନିଟାଈଜ ଫାନିଟାଇଜ କରିବ। ଛୁଇଁବନି ଛିଙ୍କ ହେଲା ବେଳେ ମୁହଁରେ ହାତ ଦେଇକି ଛିଙ୍କିବ। ଆଉ ସାବୁନ ସବୁବେଳେ ହାତ ଧୋଇ ହଉଥିବ ଖାଇଲା ପୂର୍ବରୁ। ଏଇଭଳିଆ ସବୁ କରିଥିଲେ ଆଉ ଆଉ ଯୋଉମାନେ ଭଲ କରନ୍ତି ତାଙ୍କୁ ପଇସା ଦିଅନ୍ତି। ତାପରେ ନେକ୍ସଟ ସେମାନେ ଯେମିତି ଚାହିଁବେ ଆମର ଆହୁରି ବଢ଼ିଆ ହୋଉ। ବଢିଆ ପୁରା ଲାଇଟ ଫଫାଇଟ ଡେକୋରେଟ କରନ୍ତି। ସବୁ ବଢିଆ କରନ୍ତି। ଆଉ
ଓହୋ। ଆମ ଆଡେ ଗଣେଶ ପୂଜା ଟା ଭଲ ହୁଏ।
ହଁ। ତମର କେମିତି କରନ୍ତି ଗଣେଶ ପୂଜା?
ତମେ ଯେମତି କହିଲ କି ଆମର କୋରୋନା ଟାଇମ ରେ ଆଉ ଯୋଉ ଲୋକ ଆମର ସଚେତନ ଇଏ ସିଏ କରିବା ପାଇଁ ଯୋଉ ସବୁ କରିଥିଲେ ଆମର ସେଇଟା ଗଣେଶ ପୂଜାରେ କରିଥିଲେ ମାନେ ଠାକୁରଙ୍କର ମୂର୍ତ୍ତି ଯେମିତି ହବା କଥା ସେ ହେଇଥିଲା। ଅଲଗା ସାଇଟ ରେ କରୋନା ପାଇଁ ଯାହା ସବୁ ନିୟମ ମଜା ସବୁ ଫାସିବା ଛିଙ୍କିବା ମାସ୍କ ପିନ୍ଧିବା ଲୋକମାନେ କେମିତି ସଚେତନ ହେକି ରହିବେ ଦୂରେଇକି ହାତ ହାତ ହାତ ସବୁ ଛାଡ଼ି କେତି ରହିବେ ସେଟା କରିଥିଲେ ଆଉ ଗୋଟେ ଜାଗା ଆମର ଏଠି କଂସେଇତଳ ଅ ବାସନ କସନ ଟା ଫେମସ ତ ସେଇଟା ତିଆରି କରି ଥିଲେ ତାପରେ ବଳଦ ଯାତ୍ରା ଫେମସ ଯେହେତୁ ବଳଜ ଯାତ୍ରା ବି ଏଠି ମାନେ ସେଇ ଇର ସବୁ କରିଥିଲେ। ତାପରେ ବଡ ବଡ ମନ୍ଦିର ମାନେ କେମିତି କରନ୍ତି କହିଲ ଅ ଅ
ବଳଦେ ହଁ ସେ ମାନେ ଦଡିିଜେ ଫିଜେ ଯାହାଲେ ସାସାଉଣ୍ଡ ତ ବାଜୁଥିବ ନା। ଯେହେତୁ ଯାତ୍ରା ଟାଇମ ରେ ତ ସେମାନେ କେମିତି ରହନ୍ତି?
ଶୁଣ ସେମାନଙ୍କର ସେଇ ବଳଦ ଟା ମାନେ ଯେମିତି ଆମର ଗୋଟେ ପୋଷା ଗାଈ ଆମେ ଯାହା କହିବା ସେ ସେଆ ମାନିବ। ତାଙ୍କର ସେମିତି ସେ ପୁରା ପୋଷା ତାଙ୍କର ସେଇଟା ପୁରା ଅଭ୍ୟାସ ହେଇଗଲାଣି। ଟିଂ ରୁ ବୋଧେ ତିରିଶ ଚାଳିଶ ବର୍ଷ ହବ ବଳଦ ଯାତ୍ରା ଟା ଫେମସ ହେଇଗଲାଣି ତିରିଶ। ଚାଳିଶ ବର୍ଷ ହବ ବୋେ ହଉଛି ତ ସେମାନେ ସେଇ ମାନେ ସେମାନେ। କରିଥିବେ ନା ବଳଦ ସବୁ ତ ସେମାନଙ୍କରୋ ଆଦତ ହେଇଯାଇଚି କି ନାଇଁ ଏଇଟା ଏମିତି ଆମର ଏଇଟା ଆମେ ବୁଲୁଛୁ ଏଇଟା ସେମିତି କିଛି ନାହିଁ। ସେଇ ଟାଇପ ର ଗୋଟେ ହେଇଯାଇଚୁ ଆଉ। ହୁଁ।
ହଁ ମାନେ ଯାହାହେଲେ ବି ଏତେ ଲୋକ ସାଉଣ୍ଡ ଫଉଣ୍ଡ ହଁ ତମ ତ ସଜା ଫଜା ହେଇଥିବ ଭଲସେ ବଳଦ ମାନଙ୍କୁ!
ହୁଁ ହୁଁ ହୁଁ।
ଓ ହୋ।
ବଳଦ କୁ ବଢିଆ ସେ ସଜେଇଥାନ୍ତି ସୁନ୍ଦର କରିକି।
ଓ ମାନେ ସେମାନେ ଯାହାୁ ମାନେ କେତେଟା ପଳଦ ଏମତି ବୁଲନ୍ତି?
ଏ ସବୁ ସାହିରେ ଗୋଟେ ଗୋଟେ। ମାନେ ବୋଧେ ସେ ଗାଁରେ ବୋଧେ ଆଠଟା କି ଦଶଟା କି ପନ୍ଦରଟା ଖଣ୍ଡେ ସାଇ ଅଛି। ତ ସବୁ ସାହିର ଧର ଦେଉଳ ସାହି ଗୋଟେ ଆମର ବାଲାମଣ୍ଡପ ସାହି ଗୋଟେ କାଳୀ ବଜାର ଗୋଟେ ଏମିତି ସବୁ ଗୋଟେ ଗୋଟେ ଗୋଟେ ଗୋଟେ ଗୋ ଗୋଟେ ଗୋଟେ ଥାଏ ହା ସେମିତି ବହୁତ ଅଧି
ହୁଁ ଓହୋ। ତାଙ୍କୁ ଭଲ ସେଇଟା ହିଁ ସବୁଠୁ ଭଲ ଲାଗୁଥିବ ଦେଖିବା ପାଇଁ।
ଉଁ ଏଇ ଏଇ ବଳଦ ଯାତ୍ରା ଦେଖିବା ପାଇଁ ହେଲେ ବଳଦ ଯାତ୍ରା ଦେଖ ଦେଖିବା ପାଇଁ ହେଲେ ତମକୁ ପୁରା ଭୋରୁ ଭୋରୁ ଉଠିକି ଯିବା ପାଇଁ ହବ ମାନେ ପାଞ୍ଚ ପାଞ୍ଚଟା ସାଢେ ପାଞ୍ଚଟା ବେଳକୁ ଯିବ ଆରାମ ସେ ବଢିଆ ସୁନ୍ଦରରେ ପୁରା ଦେଖିକି ଆସିବ।
ଓହୋ ମାନେ ସକାଳ ଟାଇମରେ ଏଇଟା ବଳଦ ଯାତ୍ରା କାର୍ଯ୍ୟକ୍ରମଟା ହୁଏ।
ହୁଁ
ହଁ ହଁ ତାପରେ ତମର ଯୋଉ ଠାକୁରଙ୍କର ଯୋଉ ପ୍ରଶାସନଟା କେମିତି କଣ କରନ୍ତି ଗଣେଶଙ୍କର ଯୋଉ ଇଏ। ସେଟା କଣ ଦି ମାନେ ଦିନରେ ନା ରାତିରେ।
ନାଇଁ ପ୍ରସେସନଟା ରାତିରେ ହୁଏ କିନ୍ତୁ ମାର୍କେଟ ପୁରା ବନ୍ଦ ହୁଏ। ଆ ତାପରେ ଏବେ ହବ ବୋଧେ ଉଁ। ଚାରି ବର୍ଷ ପାଞ୍ଚ ବର୍ଷ ତଳେ ଗୋଟେ କଣ ଏମିତି କେସ୍ ହେଇଥିଲା ରାତିରେ ତ ସେଥିପାଇଁ। ସେମାନେ ଆଉ ରାତିରେ କରୁନାହାନ୍ତି ଦିନ ଦଶଟାରୁ ସନ୍ଧ୍ୟା ପାଞ୍ଚ ଟା ପର୍ଯ୍ୟନ୍ତ ପ୍ରଶେସନ କରୁଛନ୍ତି ସବୁ ସାହିକୁ ଘଣ୍ଟେ ଘଣ୍ଟେ ଦିଆଯାଇଛି ପୁରା। ତାଙ୍କ ଗାଁଟାଙ୍କୁ ପୁରା ବୁଲିବା ପାଇଁ ପୁରା ମାର୍କେଟଟା ତମେ ଘଣ୍ଟେକରେ ବୁଲିକି ସାରିବ। ଯେହେତୁ ବଡ ମାର୍କେଟ ତମକୁ ଘଣ୍ଟେକରେ ବୁଲିକି ସାରିବାକୁ ପଡିବ ଆଉ ଗାଁ ଗାଁରେ ତମେ ତମର ବୁଲିକି କି ଯୋଉଠି ଠାକୁର ତମର ପକେଇବାର ଅଛି ସେଠି ଯାଇକି ପକେଇବ ଆଉ ଏମିତି ସମସ୍ତଙ୍କୁ ଗୋଟେ ଗୋଟେ ଟାଇମ ଦେଇଛନ୍ତି। ପ୍ରଶେସନ ଦେଖିବା ପାଇଁ ବହୁତ ଲୋକ ଯାଆନ୍ତି ବହୁତ ବଢିଆ ସେ ସେମାନେ ପ୍ରସେସନ ବି କରନ୍ତି ମାନେ ଡିଜେ ଲାଇଟ
ସେମାନଙ୍କର ଗାଇଡ ଲାଇନ ଅଛି ମାନେ ପୋଲିସ ଯାହେଲେ ଦେଇଥିବ ନା ଏତିକି ଟାଇମ ଭି ଭିତରେ ସାରିବାକୁ ପଡିବ ଯାହେତୁ ମାର୍କେଟ ଉପ ଟା ବେଶୀ ସାଉଣ୍ଡ ବି ମାନେ ଶୁଣିବା ପାଇଁ ମନା କରୁଛି ନା। ବେଶୀ ସାଉଣ୍ଡ ଶୁଣିଲେ କିଛି ଲୋକଙ୍କର ମାନେ ଯୋଉ ହାର୍ଟ ଅଟ୍ଟାକ ପ୍ରୋବ୍ଲେମ ଥିବ ବେଶୀ ସାଉଣ୍ଡ ଶୁଣିଲେ ଅଚାନକ। ତ ହଁ ତାହେଲେ ପିଲାମାନେ ପୁଣି ପାଠଶାଠ ପଢୁଥିବେ ସେଇ ଟାଇମରେ ବି ଡିଷ୍ଟର୍ବ ହେବ। ସେଥିପାଇଁ ସେତିକି ଭିତରେ କହିଥିବେ ଆଉ ତ ହଁ ଯାହାହେଲେ ବି ଟିକେ ଗଣ୍ଡଗୋଳ ହେଉଥିବ।
ହଁ ଗଣ୍ଡଗୋଳ ତ ହବ ତାଙ୍କର ସାଇ ସାଇ ଭିତରେ କ୍ଲବ କ୍ଲବ ଭିତରେ ଗଣ୍ଡଗୋଳ ତାଙ୍କର ହଉଛି। ସେଟା ପ୍ରତିବର୍ଷ କିନ୍ତୁ ଏଇଟା ଗୋଟେ ଭଲ ଜିନିଷ କି ଆମର ମାନେ ଯେମିତି ଠାକୁରଙ୍କ ମନ୍ଦିର ଯେମିତି ଆମର ପୁରୀ। ହୁଁ ତାପରେ କଲେ ଅଯୋଧ୍ୟା ତାପରେ ଭାବି ର କେଦାରନାଥ ଗୋଟେ ଥର କରିଥିଲେ ଆ ଏଇଥର କରିବେ କଣ? ସେମତି ଭାବିଛନ୍ତି ଏଇଥର ସେମିତି ଗୋଟେ କଣ ଭଲ ମନ୍ଦିରଟେ କରିବେ ଆ ମାନେ ଭଲ ଭଲ ଜିନିଷ ସବୁ କରୁଛନ୍ତି ଯୋଉଟା କି?
ମାନେ ପୁରା ସେମଟୁ ସେମ କପି ଗଲା ଭଳିଆ ମନ୍ଦିର କରୁଛନ୍ତି ଆଉ ମାନେ ଯେମିତି କେଦାରନାଥରେ ଯେମିତି ଠାକୁଙ୍କର ପଛପଟେ ହଁ ଯୋଉ ଶିଳାଖଣ୍ଡ ଥାଏ ତାପରେ ମନ୍ଦିର ଓହୋ ବଢିଆ ଲାଗୁଥିବ ଦେଖିବା ପାଇଁ ତ।
ହଁ ତମେ କେବେ ଥରେ ଆସ ଏଇ ବର୍ଷ ଆସ ଦେଖିବ ଏଇ ବର୍ଷ ଗୋଟେ ଅଲଗା ମନ୍ଦିର ହବ। ତମେ ଦେଖୁନା କି ମୁଁ ଫଟୋ ଛାଡେ ଯେତେବେଳେ ତମେ କଣ ଦେଖୁନା ବଢିଆ ବଢିଆ ମାନେ ଭଲସେ।
ଏ ତମର ତମର ଗୋଟେ ଥର ଆସିଥିଲା ନା ଓଟିଭିି ରେ।
ହୁଁ, ହୁଁ।
ନ୍ୟୁଜରେ ଆସିଥିଲା।
ଆମର ଆଇଥିଲା ଯେତେବେଳେ ଅଯୋଧ୍ୟା ଯୋଉଥର ହେଇଥିଲା ସେଇଥର।
ହଁ ଅଯୋଧ୍ୟା ରାମ ମନ୍ଦିର ହେଇଥିଲା ସେଇଟା ସେଇ ବହୁତ ଫେମସ ହେଇଥିଲା।
ହୁଁ।
ହଁ ସେ ଭାବୁଚି ଭାବୁଚି ଏଥର ଦେଖିଯିବା କଣ ହଁ।
ସେତେବେଳେ ଆମର ଅଯୋଧ୍ୟା ମନ୍ଦିର ବି ଅଯୋଧ୍ୟ ରେ ନୂଆ ନୂଆ ହେଇଥିଲା। ତା ପରେରେ ପରେ ଗଣେଶ ପୂଜା ପଡି଼ଲା ଠୁ ଏପଟେ ବି ଫାଷ୍ଟ ଟାଇମ କଲେ। ତ ସୋଲୋରେ କରିଥିଲେ ଫାଷ୍ଟ ଯେତେବେଳେ କଲେ ଏଁ ଫାଷ୍ଟ। ଥର ଅଧା ବୋଧେ କମ୍ପ୍ଲିଟ୍ ହେଇଯାଇଚି ସେଇଟା ଭୁଷୁଡି ପଡି଼ଲା ପୁରା ପୁରୀ ଭୁଷୁଡ଼ି ପଡ଼ିଲା ବେଳକୁ ମାନେ ଧର ଲକ୍ଷେ ଟଙ୍କା ପୁରା ପାଣି ରେ ବୁଡି଼ଗଲା। ତାପରେ ପୁଣି ଥରେ ଉଁ ଚାରି ଦିନ ଖଣ୍ଡେ ଅଛି ବୋଧେ କମ୍ପ୍ଲିଟ୍ ହେଲା ଗଣେଶ ପୂଜା ଦିନ ହିଁ କମ୍ପ୍ଲିଟ୍ ହେଲା। ତାପରେ ଲୋକ ସବୁ ଗଲେ ଦେଖି ସମସ୍ତେ ଭଲସେ ଦର୍ଶନ କଲେ ଆସିଲେ।
ମାନେ ପ୍ରଥମଥର ଯେତେବେଳେ ଟ୍ରାଏ କରିଥିଲେ କରିବା ପାଇଁ ସେ ଭାଙ୍ଗି ଯାଇଥିଲା।
ହୁଁ।
ତାପରେ ପୁଣି ଆଉ ଓହୋ ବର୍ଷା ଫର୍ଷା ହବାର ସମ୍ଭାବନା ଥିଲା କି?
ହଁ।
ଓହୋ ସେଥିପାଇଁ ପବନ ହେଇଥିବ ତ ସୋଲର ଜିନିଷ ଯେହେତୁ ହାଲକା ଜିନିଷ ଗୁରା ନା।
ଭଲ ଭ କଛବ
ତମର ତାହେଲେ ଭଲ ମାନେ ମାର୍କେଟ ଟାଇପ ର ବସୁଥିବ ନା ଦୋକାନ ଫୋକାନ ସବୁ? ବି ବଜାର ସବୁ ବସୁଥିବ ଛୋଟ ଛୋଟ।
ଉଁ ମୀନା ବଜାର ଟାଇପ ର ଗୋଟେ ବସୁଚି ଆଉ।
ଓହୋ ଭଲ ଲାଗୁଥିବ ତ ସବୁଆଡ଼େ ସବୁ ଲୋକ ଦେଖିବା ପାଇଁ ଆସିଥିବେ।
ବହୁତ ଲୋକ ଆସୁଚନ୍ତି ଦେଖିବା ପାଇଁ ମାନେ ଗୋଟେ ଜନସମୁଦ୍ର ଯେମିତି ହୁଏ
ହଁ, ହଁ, ହଁ। ଭଲ ଭାବୁଚି ଦେଖି ଏଇଥର ଯାହାର ଯେମିତି ମୁଁ ଯିବି ମୋ ସାଙ୍ଗମାନାନଙ୍କୁ ଧରିକି ଯିବି। ଦେଖିବା ପାଇଁ ତମେ କରୁଚ ଯେହେତୁ ଯିବାକୁ ପଡିବ ନିଶ୍ଚିନ୍ତ ଆଉ ଦେଖିବା କେମିତି କଣ କରୁଚ। ଆମ ଗାଁରେ ବି ହଉଚି ହେଲେ ଏତେ ବଡ ଆୟୋଜନ ମାନେ ଏତେ କରୁନାହାନ୍ତି। ନର୍ମାଲ ଯେମିତି ସବୁ ଗାଁ ଗହଳି ରହ ସେମିତି କରୁଛନ୍ତି ଆଉ ଏଥର ଭାବିଚି ଯିବି ଦେଖି ଦେଖିଆ ଦେଖିକି ବୁଲିକି ଆସିବି ଆଉ।
ଆ ହଉ ତାହେଲେ ମୁଁ ରଖୁଚି ମୋର ଟିକେ କାମ ଅଛି ପଛରେ କରିବି ଆଉ।
ହଉ ହଉ ରଖୁଛି।